ହାଲୋ। ହାଲୋ। ହାଲୋ। ହାଲୋ।
ହାଲୋ।
ହାଲୋ।
ହ୍ୟାଲୋ ହଁ। ହଁ ଏଇ ବସିଥିଲି ହଁ।
ଖାଇଚ ହୁଁ ବସିଚି।
ଆଛା ଆଉ ସବୁ କାମ ସରିଗଲା?
ଅଁ ଚାଲିଚି।
ଆଛା ଏବେ ଆଜି ଆମର ଟପିକ ଅଛି ଆଉ ଉ ଉ ଉଁ ଯୋଉ କିଛି ବୁଲିବା କୋଉଠି ଯାଇଥିବା ଜାଗା ସେ ଉପରେ ଆଜି ଟପିକ ଅଛି ଆମର କଥା ହବା।
ହୁଁ।
କଣ କହିଲ ଏବେ ତମେ ଏବେ କଣ ବର୍ତ୍ତମାନ ତମେ ଷ୍ଟୁଡେଣ୍ଟ ଅଛ ନା? ଆଛା ମତେ ପଚ ବର୍ତ୍ତମାନ ଛୁଟି ଅଛି।
ହଁ ଏବେ ତ ଜଷ୍ଟ ମାନେ ପ୍ଲସ ଟୁ ସରିଥିଲା ତ ସରିବା ପରେ ଯାଇଥିଲି ମାନେ ସେଟେ ମାନେ ମହାପୁର ଜାଗା ମତେ ଅଧିକ ବୁଲିବାକୁ ଭଲ ଲାଗେ। ତ ସବୁ ବୁଲାବୁଲି କରିବା ପାଇଁ ପୁରୀ ହେରା ଯାଇଥିଲି ପୁରୀ କୋଣାର୍କ ପାର୍କ ଅରା ଯାଇଥିଲି।
ଆଛା କୋଣାର୍କ କୋଣନାଥ ମନ୍ଦିର ସେପଟେ ଯାଇଥିଲ?
ହଁ ପୁରୀ କୋଣାର୍କ ଯାଇଥିଲି।
ଆଚ୍ଛା ଯ ଟିକି କହିଲ ସେଇଠି କୋଣାର୍କ ମନ୍ଦିର ବିଷାର ଟିକେ।
ଉଁ କୋଣାର୍କ ମନ୍ଦିର ତ ଆମେ ଛୋଟବେଳୁ ଆମେ ମାନେ ଧର୍ମପଦ ପାଇଁ ସେଇଟା କୋଣାର୍କ ମନ୍ଦିର ସବୁବେଳେ ଫେମସ ଆମେ ମାନେ କୋଣାର୍କରୁ କୋଣାର୍କର ମୁଣ୍ଡି କିଏ ମାରିଥିଲା ଧର୍ମପଦ ମାରିଥିଲା ଯେହେତୁ ତ ମୁଣ୍ଡି କେମିତି ମାରି ଥିଲା ଆଉ ମୁଣ୍ଡି ମାରିକି ସେ କେମିତି ଚନ୍ଦ୍ରଭାଗାକୁ ଡେଇଁଥିଲା ଆଉ ବାରଶହ ବଢେଇର ମୁଣ୍ଡ ମାନେ ବାରଶହ ବଢେଇ ମୁଣ୍ଡ କି ରୁ ଲୋକ ବଞ୍ଚେଇଥିଲା ତା ବାପାର ମାନ ରଖିଥିଲା ସେ ବିଷୟରେ ଜାଣିବା ପାଇଁ ଅଧିକରେ ଆମେ କୋଣାର୍କ ଯାଇ ଥାଉ ଆଉ ବାକି କୋଣାର୍କ ର ଯୋଉ ମାନେ କୋଣାର୍କ ପରିବେଶ ବହୁତ ମାନେ। ସେଠି ବହୁତ ଶାନ୍ତି ଲାଗେ ଆଉ ମାନେ ପରିବେଶ ମାନେ କୋଣାର୍କର ଯୋଉ ମନ୍ଦିର ହେଇନି କି ମାନେ ସେଠି ସବୁ ଆମ ଓଡିଆ ସଂସ୍କୃତିର ମାନେ କଳା ସବୁ ମାନେ ସେ ମନ୍ଦିରରେ ଆମ ଓଡିଆ ମାନଙ୍କର କଳା ସଂସ୍କୃତି ସବୁ ଲିପିବଦ୍ଧ ହେଇକି ରହିଛି। ବାକି ସେଠି ବହୁତ ଐତିହାସିକ ମାନେ ରହିଛନ୍ତି ଯୋଉମାନେ କି କୋଣାର୍କ ମନ୍ଦିରର ମହତ୍ଵ ବିଷୟରେ ମାନେ ଯୋଉମାନେ ପର୍ଯ୍ୟଟକ ମାନେ ଯାଆନ୍ତି ସେମାନଙ୍କୁ ଗୁ କୋଣାର୍କ ମନ୍ଦିରର ମହତ୍ଵ ବିଷୟରେ ବୁଝାନ୍ତି। ଏବେ ତ କୋଣାର୍କ ମନ୍ଦିର ମାନେ କୋଣାର୍କ ମନ୍ଦିର ବୁଲିବାକୁ ଯାଉଛନ୍ତି ଲୋକମାନେେ ବୁଲି ପାରିବ କିନ୍ତୁ କୋଣାର୍କ ମନ୍ଦିର ଭିତରକୁ ଆଲାଉ କରୁନାହାନ୍ତି ଯେହେତୁ ଗୋଟେ ପଞ୍ଜାବର ଗୋଟେ ଲୋକ ଯାଇଥିଲେ ବୁଲିବା ପାଇଁ ଏମିତି ପର୍ଯ୍ୟଟକ ହିସାବରେ। ତ ସେଥିରୁ ଗୋଟେ ପଥର ଖସି ସେ ଲୋକଙ୍କର ମୁ ତ ଏ ଥିଲା ତ କାଳେ ଆଉଥରେ ପଥର ଖସିବ ମାନେ ଯେହେତୁ ବହୁତ ବର୍ଷ ହେଲାଣି ନା ପୁରୁଣା ମନ୍ଦିର କୋଣାର୍କ ମନ୍ଦିର ତ ଲୋକ ମାନଙ୍କ ଜୀବନ ମାନେ। କ୍ଷତି ହଉଛି ବଡ ବଡ ପଥର ଖଷିକି ଲୋକମାନେ ମରିଯିବେ। ତ ସେଥିପାଇଁ ଭିତରକୁ ଏଣ୍ଟ୍ରି କରୁନାହାନ୍ତି ବାକି ବାହାରେ ବୁଲି ପାରିବ ଫଟୋ ସୁଟ କରୁଛନ୍ତି।
ହୁଁ ହଁ ଆ। ସେ ଗୋଟେ ପୁରୀ ଯାଇଥିଲା କୋଣାର୍କ ସେପଟେ ଯାଇକି ଦେଖିବା ପୁରୀରେ ନାଇଁ କିି। ଆଛା ଆଉ କୋଉଠି ଯାଇଛ?
ପୁରୀ ଆଉ ତ ବାକି ଜଗନ୍ନାଥ ମନ୍ଦିର ଜଗାକୁ ଦେଖିଲି ମାନେ। ଏ ମୋର ବହୁତ ଇଚଛା ଥିଲା ଜଗନ୍ନାଥ ମନ୍ଦିର ଯିବା ପାଇଁ ମୁଁ ସବୁବେଳେ ମାନେ ଡାକିକି ଜଗାକୁ କି ସମସ୍ତିଙ୍କ ଡୋରି ଲଗାଉଚୁ ବାକି ମୋ ଡୋରି କେବେ ଲଗୁବୁଇନି ତ ମୁଁ ଜାଗାକୁ ଜାଗିକିି ଲି ମୋ ଡୋରି କେବେ ଲଗେଇବୁ ତ ସତ ସତ ଲାଗିଗଲା ହିଁ ମୁଁ ଗଲି ବି ପୁରୀ ମାନେ ମୁଁ ଜାଣିିନଥିଲି କି ପୁରୀ ମନ୍ଦିର ଏତେ ଗହଳି ହଉଚି ବହୁତ ଛୋଟ ଥିଲି ଯାଇ ଥିଲି ତ ଜଗାକୁ ଦେଖିବା ପାଇଁ ବହୁତ ଇଚ୍ଛା ଥିଲା ତ ଦେଖିଲି ଜଗାକୁ ପୁରା ମନ ପୁରା ଶାନ୍ତି ହେଲା ବାକି ପୁରୀ ସେଇଟା ତ ବହୁତ ଘେଞ୍ଚ ତ ମାନେ ଦି ସେକେଣ୍ଡ ବି ଦେଖିବା ହଉ ଦଉନାହାନ୍ତି ଜାଗାକୁ ତ ଜାଗାକୁ ଦେଖିକି ବାହାରୁ ଆସିଲୁ ତ ଢଙ୍କ ତୋରାଣି ପିିଲୁ ତା ସହିତ ଅଭଡା ଖାଇଲୁ ପୁରା ଶାନ୍ତି ଲାଗିଲା ବୁଲାବୁଲି ଫ୍ୟାମିଲି ସହିତ ଯାଇଥିଲୁ ବହୁତ ଖୁସି ଲାଗିଲା। ଜଗା କୁ ଦେଖିକି ମନ ବହୁତ ଖୁସି ହେଲା।
ନଁ ସେଇଠି ପୁରୀ ମୁଁ ସେ ପଟେ ଯାଏ ନି। ମୁଁ ଏବେ ମୁଁ ଏବେ ଯାଇଥିଲି ମହାରାଷ୍ଟ୍ର ଯାଇଥିଲି ମହାରାଷ୍ଟ୍ର। ଯାଇକି ବୁଲିକି ଆସିଲି। ତ ସେଇଠୀ ହଁ ସେଇଠି ଆମେ ବି ମୁଁ ବି ଯାଇଥିଲି ତୀର୍ଥ ପାଇଁ ବୋଲି ଯାଇଥିଲି ତ ସେଇଠି ଯାଇକି ଆସିଲି ବୁଲିକି। ହୁଁ। ଚାରି ପାଞ୍ଚ ଦିନ ରହିକି ଆସିବି ଆ ନାଗପୁର ବି ବହୁତ ଭଲ ଏରିଆ ଟା ହ ମହାରାଷ୍ଟ୍ର ଷ୍ଟେଟ୍ ରେ ନାଗପୁର ଟା ଭଲ ଅଛିଟା ଅରେଞ୍ଜ ସିଟି ନା ନାଗପୁର ଟା ବଲିବାକୁ ବି ଭଲ ଲାଗେ ସେଠି। ଆଉ ସେଠି ତ ତମର ବହୁତ ବଡ ବଡ ସପିଙ୍ଗ ମଲ ବି ଅଛି ଏୟାରପୋର୍ଟ ବି ଅଛି ନାଗପୁରରେ ବୁଝିଲ ଯାଇକି ବୁଲିକି କରିକି ଆସିଲି ଚାରି ପାଞ୍ଚ ଦିନ ରହିକି।
ହୁଁ କଣ ଫ୍ୟାମିଲି ସହ ଯାଇଥିଲେ?
ନାଇଁ ଫ୍ୟାମିଲି ହଁ ଯାଇଥିଲି ହଜବେଣ୍ଡଙ୍କ ସାଙ୍ଗେ ଯାଇଥିଲି ଭଉଣୀ ମାନେ ବି ଯାଇଥିଲେ ସବୁ ଯାଇକି ବୁଲିକି କରିକି ଆସିଲୁ ସେଠୁ।
ହଁ ଆ କୋଉ ମାନେ ଆପଣ ଡ୍ରିମ୍ ପ୍ଲେସ୍ କୋଉଟା ଅଛି?
ଆଁ
ଡ୍ରିମ୍ ପ୍ଲେସ୍ ମାନେ କୋଉ ଜାଗାକୁ ଯିବା ପାଇଁ
ଆ ଡ୍ରିମ୍ ପ୍ଲେସ୍ ତ ଅଛି ଆଗ୍ରା ଡ୍ରିମ୍ ପ୍ଲେସ ଅଛି। ଆଗ୍ରା ଯାଇକି ବୁଲିବା ଆ ଆଗ୍ରା ଆଗ୍ରା।
ତାଜମହଲ।
ହୁଁ ଡ୍ରିମ୍ ପ୍ଲେସ ଟା ମୋର ଯାଇ ଦୁଇ ହଜାର ଉଣେଇଶ ରେ ଯାଇକି ଆସିଛି। ଆଗ୍ର ଯାଇକି ବୁଲିକି ହଁ ହଁ ଯାଇଥିଲି ନାଜଣ୍ଡେ ଦି ଜଣ ଯାଇ ହଜବାଣ୍ଡ ୱାଇ ଦ ଜଣ ଆମେ ଯାଇଥିଲୁ ଦିଲ୍ଲୀ ରାଜସ୍ଥାନ ଆଗ୍ରା ସବୁ ବୁଲିକି ଆସଥିଲୁ ପୁଣି ସେଇଠୁ ପୁଣି ନାଗପୁର ଏଇଠୁ ବାହାରିଲି ସେ ଯାଇକି ଘରୁ ବାହାରିଲା ପରେ ଆମର ଭୁବନେଶ୍ଵର ସବୁ ଦେଇକି ବୁଲ କରିକି ଆସଥିଲୁ ସେଠି।
ହଁ ବହୁତ ମାନେ ଦୂର ଦୂର ଯାଗା ଏକା ଯାଇଛନ୍ତି, ଆପଣ ବୁଲିବା ପାଇଁ
ହଁ ମୁଁ ବହୁତ ଦୂର ଦୂର ଯାଇଚି।
ମାନେ ଆଉ ମାନେ ଫ୍ୟାମିଲି ଥ୍ରୋରୁ ଯାଇଛନ୍ତି, ନା ସବୁ ହଜବେଣ୍ଡଙ୍କ ଥ୍ରୋ ରୁ ସବୁ ଯାଇଛନ୍ତି।
ଫାମିଲି କଣ ମୋର ହଜବେଣ୍ଟ ଙ୍କ ସହ ସାଙ୍ଗରେ ଯାଇଥିଲି, ଆଉ ବାବାଙ୍କ ସାଙ୍ଗରେ ଯାଇଛି, କାଲକାଟା ଯାଇକି ଆସଥିଲି, ଭାଇଙ୍କ ସାଙ୍ଗରେ ଯାଇଥିଲି, ୱେଷ୍ଟ ବଙ୍ଗଲ କାଲକାଟା ଯାଇକି ଆସଥିଲି, ଖାଲି ହଜବେଣ୍ଡଙ୍କ ସାଙ୍ଗରେ ନାହିଁ, ଫାଦରଙ୍କ ସାଙ୍ଗରେ ଯାଇଛି, ଭାଇଙ୍କ ସାଙ୍ଗରେ ବି ଯାଇଛି।
ତାହେଲେ ଅଲଭସ ହେଗା ବୁଲି ଦେଇଛନ୍ତି, ମାନେ ଏତିକ ଯା ଜାଗା ସାରା ବୁଲି ସାରିଲେଣି, ଆଉ କୋଉ ଜାଗା ବୁଲିବାକୁ ଅଛି, ନା ସବୁ ସରିଗଲାଣି।
ନାଇଁ ବମ୍ବେ ଯାଇନି, ବମ୍ବେ ଅଛି, ଗୁଜ ଡିଲ୍ଲୀ ଯାଇକି ଆସଥିଲି, କାଲକାତା ଯାଇଛି, ତାପରେ ଜୟପୁର ଯାଇଛି। ବୁଝିଲ, ହଉ ନାଇଁ, ଦୁବାଇ ଯାଇନି। ଯିବାର ବହୁତ ଆଶା ଅଛି। ହ ସଉ ଯିବାର ଅଛି, ହଁ ସେ ଯିବାକୁ ଇଛା ଅଛି। ଦେଖିଆ କେତେ ଅସୁବିଧା ହବ। ଆଉ ତମେ ଆଉ କୋଉଠି ଯାଇଛ, ଖାଲି କୋଣାର ଆଉ ଯ ପୁରୀ ଆଗା ଯାଇଛ, କି ଆଉ କୋଉଠି ଯାଇନ।
ମୁଁ ଯାଇଥିଲି, ମୋର ଟେନ୍ଥ ରେ ଯା ଆମେ କୋଚିଂ ଥ୍ରୋ ରୁ ଯାଇଥିଲୁ, ଯାଇଥିଲି କଣ ଢେଙ୍କାନାଳରେ ଅଛନ୍ତି, କପିଳାସ ସେଠିକି ଯାଇଥିଲି, ବହୁତ ବଢିଆ ଜାଗା। ମାନେ ତେରଶହ ବାବନ ପାହାଚ ଚଢିକି, କପିଲାଶ ଯାଇଥିଲି। ମାନେ ଉଁ, ମାନେ ଟେମ୍ପଲ ପୁରା ସିମ୍ପଲ ବାକି ସେ, ଯୋଉ ତେର ସ ବାବନ ପାହାଚ ବାକି ସାଙ୍ଗ ମାନଙ୍କ ସହିତ ଯାଇଥିଲି।
ବାବନ ପାହାଚ କେମିତି ଚଢିଲ?
ସେମିତି ଆମେ ଯାଇଥିଲୁ, ନା ମାନେ ଜଷ୍ଟ ଟେନଥ ବ୍ୟାଚ ମାନେ ସ୍କୁଲ ଟ୍ରିପ ତ ସାଙ୍ଗ ସା ଆଉ ବାକି ସିନିୟର ଭାଇ ମାନେ, ଯୋଉମାନେ କୋଚିଂ ଭାଇ, ସେମାନଙ୍କ ସହ ବାଟ ସାରା ମାନେ ସେ, ଜାଗାରେ ସବୁ କୋଠୀ, ଲେମ୍ବୁ କୋଠୀ ମାନେ ମାନେ ଯଉ ପଣା ଟାଇପ ର ସବୁ, ବାଟ ସାରା ସବୁ ମାନେ ସବୁ ହେଲ୍ପ କରିଥିଲେ। ସବୁ ଦଉଥିଲେ, ଯଉ ଏତେ ସାରା ପାହାଡ ଚଢିକି ଯିବ ନା ତ ହେଲ୍ପ କରିଥିଲେ ସବୁ। ଆଉ ବାକି ଆମେ ପାଣି ନେଇଥିଲୁ ତ କତ କେତେ ସମୟ ଚାଲିଲା ପରେ ଯଦି ହାଲିଆ ଲାଗିଲା ତ ଟିକେ ରେଷ୍ଟ କରୁଥିଲି ତାପରେ ଆଥରେ ମାନେ ଯେ ମାନେ ସିଷ୍ଟମ ଥିଲା ତମେ ଯଦି ଚାଲିକି ଯାଇପାରିବ ଯାଇପାରିବ ନହେଲେ ତମେ ବୋଲର ରେ ଯାଇପାରିବ କିନ୍ତୁ ଆମେ ଚାଲିକି ଗଲେ ଏତେ ଦୂର ଆସିଛୁ ତ ଚାଲିକି ଗଲେ ଟିକେ ବାବାଙ୍କ ଦର୍ଶନ ଭଲରେ ହବ ବୋଲି ଆମେ ଚାଲିକି ଯାଇଥିଲୁ। ବାକି ମନ୍ଦ ର ବୋହୁତ ବଢିଆ ଜାଗା ମତେ ମୁଁ ବହୁତ ଭଗବାନ ବିଲିଭ କରେ ତ ମତେ ଖାସ୍ କରି ମହାଦେବ କୁ ବେଶୀ ବିଲିଭ କରେ ମତେ ମହାଦେବଙ୍କ ଯେତିକି ଜାଗା ଅଛି ବୁଲିବା ପାଇଁ ବେଶୀ ଇଚ୍ଛା। ବୁଲାବୁଲି ଉପରେ ମାନେ ଯେତିକି ଟେମ୍ପଲ ବଗେରା ମତେ ବେସି ଭଲ ଲାଗେ ତ ମୁଁ ଯେ ଏବେ ବି ମାନେ ମାନେ ଭଗବାନଙ୍କ ଜାଗା ମାନେ ମ ମନ୍ଦିର ମନ୍ଦିର ଯିବାକୁ ହେଲେ ମୁଁ ଆଗ ମାନେ ଯିବାକୁ ପାଇଁ ବହୁତ ଇଚ୍ଛା ଆଉ ବାକି ଅଧିକରେ କଉଠି ଇଣ୍ଟ୍ରରେଷ୍ଟ ଥାଉ କି ନଥାଉ କିନ୍ତୁ ବୁଲାବୁଲି ଆଉ ଟେମ୍ପଲ ଜାଗା ହେଲେ ମତେ ବେଶୀ ଖୁସି ଲାଗେ ଆ ତାପରେ ସେଇଟା ଯାଇଥିଲୁ କପିଳାସ ଯାଇଥିଲୁ। ହ୍ୟାଲୋ। ତାପରେ ଯାଇଥିଲି ପଞ୍ଚ ପଞ୍ଚଲିଙ୍ଗେଶ୍ୱର ଯାଇଥିଲି ସେଟା ପଞ୍ଚଲିଙ୍ଗେଶ୍ୱର ଯାଇଥିଲୁ ଆଉ ଜୋରନ୍ଦା ଯାଇଛି ବାକି ଜୋରନ୍ଦାରେ ଯୋଉମାନେ ଅଲେକ ଧର୍ମର ଇଏ ମାନେ ବାବା ମାନେ ରହନ୍ତି ଜୋରନ୍ଦା ଯାଇଛନ୍ତି ଆପଣ କେବେ ନା ଯାଇନାହାନ୍ତି? ଯୋ
ନାଇଁ ନାଇଁ ସେଇଗୁଡାକ କୋଉଠି ବି ଯାଇନି। ଯାହା ବି ଯାଇଛି ଏଇ ଜାଗା ଯାଇଚି।
ଜୋରନ୍ଦା ଆମର ଫେମସ କଣ ପାଇଁ କହିଲେ ଚୋରନ୍ଦରେ ଗୋଟେ ମାନେ ଗୋଟେ ଅ ମାନେ ଗୋଟେ ଏମିତି ଦୀପ ଜଳୁଛି ନା କି ସେଥିରେ ଆମେ କିଛି ସଞ୍ଜ ଦଉଛୁ ନା କି କିଛି ଘିଅ ଦଉଛୁ ବା ତେଲ ମାନେ ସେ ଦୀପ ଅଟୋମେଟିକ ଜଳୁଛି ଜଳୁଛି ଜଳୁଛି। ସେଦି ଦୀପ ଲିଭୁନି କେବେ ତ ସେଇଟା କୁ ଦେଖ ଲୋକ ଯାଉଛନ୍ତି।
ଆଛା ଆଛା।
ଆ ଆଉ ବାକି କି
ଆଉ କ
ଆଉ କୋଉ ଆପଣ ଆଉ କୋଉ ଜାଗା ଯାଇଛନ୍ତି?
ଯାଇଛି ଆଉ ବେଶୀ ତ ଆଉ କିଛି ଯାଇନି। ହଁ ଜାମଶେଦପୁର ଟାଟାନଗର ଯାଇଛି। ସେଠି ବି ଯାଇକି ବୁଲିକି ଆସିଥିଲି ରିଲେଟିଭ ଅଛନ୍ତି ଫ୍ୟାମିଲି ମେମ୍ବରସ ଅଛନ୍ତି ତ ତାଙ୍କ ଘରୁକୁ ଯାଇଥିଲି।
ଆଚ୍ଛା
ଭୁବନେଶ ଟା ବି ଯାଇଛି ଭୁବେଶ୍ଵର ବି ଯାଇକି ସେଇଠି ବି ରହିକି କିଛି କିନ୍ତୁ ବୁଲା ବୁଲି ସେତେ ହେଇନି ଯାଇଥିଲି ତ ବାସ ଫ୍ୟାମିଲିଙ୍କ ଘରକୁ ଗଲେ କୋଉଠୁ ବୁଲିବାକୁ ହବନି ଘରେ ଯାଇକି ରହିବ ଟିକେ ଇଏ କରିବ ଆମେ କୋଉ ବୁଲିବା କଥା। ଘର ଆମେ ତ ତୁର ରେ ଗଲେ ଏତେ ବୁଲା ବୋଲି ହବନି ନା।
ହଁ ହଜବେଣ୍ଡ ସବୁଆଡେ ବୁଲିବାକୁ ନିଅନ୍ତି। ହ୍ୟାଲୋ।
ହ୍ୟାଲୋ। ହଁ ନିୟନ୍ତିତି ସେ ସେ ନେଇକି ତ ବଲେ କରିନା ଆ ପଛିି ର ସେଶାମ ହଁ ହଣ୍ଡ୍ରେଡ ପରସଣ୍ଟ ସକୁ ସକୁ ଦେଖିବଇସ୍ତା
ଆଉ କଣ ଖାଇଥିଲେ।
ହଁ ଠିକ ଅଛି ଆଉ ଦେଖିବା। ଆଉ କୋଉଠି ସୁଯୋଗ ମିଳୁଛି ଯିବା ପାଇଁ। ସେ ଅନୁସାରେ ଯାକି ବୁଲ୍କି ଆସିବା।
ହୁଁ।
ହଁ ଠିକ ଅଛି ଟାଇମ ତ ହଉରହୁଚି ହେଲା। କହିଲ ରକୁଚି ଅଁଆ